ହ୍ୟାଲୋ। ଆଜ୍ଞା ସାର୍ ନମସ୍କାର। ଆଜ୍ଞା ଆପଣ ଏବେ କଣ କରୁଛନ୍ତି ଆଜ୍ଞା ଆପଣ ଏବେ ମୁଁ ଏଇଠି ଏମିତି ବସିଥିଲି ଆପଣ କଣ କରୁଛନ୍ତି? ଆଜ୍ଞା।
ମୁଁ ବି ବସିଥିଲି ଏମତି ଆଉ।
ଆଜ୍ଞା ଆଛା ତ ସାର ଆମେ ଆଜି ନାରୀ ଶିକ୍ଷା ଉପରେ ଆଲୋଚନା କରିବା।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
ହ୍ୟାଲୋ।
ହ୍ୟାଲୋ ଆଜ୍ଞା।
ସାର୍ ଆପଣଙ୍କ ଭଏସ
ଶୁଭୁଛି ହ୍ୟାଲୋ ଆଜ୍ଞା ଆଜ୍ଞା। ଆପଣ ଭଏସ ଶୁଭୁଛି ମୋର ଶୁଭୁଛି ତ। ଆଜ୍ଞା ଆଜ୍ଞା।
ଆଜ୍ଞା ସାର୍ ମୁଁ କହୁଥିଲି କି ଆଜି ଆମେ ନାରୀ ଶିକ୍ଷା ଉପରେ ଆଲୋଚନା କରିବା।
ଆଜ୍ଞା ଆଜ୍ଞା।
ଆଜ୍ଞା। ତ ସାର୍ ଆପଣ ଯୋଉ ଦେଖୁଥିବେ ଆଜିକାଲି ତ ଆଜିକାଲି ତ ପ୍ରାୟ ଶିକ୍ଷା ଉପରେ ବହୁତ ଗୁରୁତ୍ଵ ଦିଆ ହେଲାଣି କିନ୍ତୁ ଆପଣ ଆଗରୁ ଦେଖୁଥିବେ କି ଏବେ ବି ଗାଁ ମାନଙ୍କ ଅଞ୍ଚଳରେ ଆପଣ ଦେଖୁଥିବେ ଅ ଝିଅ ମାନଙ୍କ ପାଠ ବଞ୍ଚିତ କରୁଛନ୍ତି କି ଝିଅ ମାନଙ୍କୁ କହୁଛନ୍ତି କି ଝି ଝିଅ ଝିଅ ଜନ୍ମ କେବଳ ଶାଶୁ ଘରକୁ କି ପରଲୋକକୁ
ଆଜ୍ଞା। ଆଜ୍ଞା ଆଜ୍ଞା ହ୍ୟାଲୋ। ହ୍ୟାଲୋ।
ସାର୍ ଭୟସ ଶୁଭା ଯାଉଛି ତ।
ଆଜ୍ଞା ଆଜ୍ଞା ଆପଣଙ୍କ ଭଏସ ଆସୁଛି କୁହନ୍ତୁ।
ଆଜ୍ଞା। ତ ମୁଁ କହିଲି କି ଆମର ତ ଏବେ ଆ ଝିଅ ମାନଙ୍କୁ ତ ପ୍ରାୟତ କହୁଛନ୍ତି କି ତାଙ୍କ ଝିଅ ଜନ୍ମ କେବଳ ଶାଶୁ ଘରକୁ। ତ ସେମାନେ କେବଳ ଘର କାମ କରିବା ଦରକାର ଆଉ ତ ତାପରେ ବଡ ହେଲା ରେ ବାହାଘର କରଦବା ତ ଝିଅ ମାନଙ୍କୁ ପାଠ ପଢିବାରୁ ପାଠ ପଢିବା କେତେ ଗୁରୁତ୍ୱପୂର୍ଣ ଦେଉନାହାନ୍ତି ତ ଆପଣ ସେଇ ଆ ଆପଣ ତ ଆପଣ ସେଇ କଥା ଅନୁଯାୟୀ କଣ କହିବାକୁ ଚାହିଁବେ କି ଝିଅ ମାନଙ୍କର ପାଠ ପଢିବା କେତେ ଗୁରୁତ୍ୱପୂର୍ଣ୍ଣ ଆ ଆବଶ୍ୟକ ରହିଛି।
ଦେଖନ୍ତୁ ଆଜିକାଲି ଦୁନିଆ ଆଗୁ ବଢିଲାଣି ଠିକ୍ ଅଛି ତ ଆଗରୁ ଯାହା ଥିଲା ଆମେ ସେଇଟାକୁ ଦେଖିକି ଆଉ ସେମିତି ଚଳିଲେ ହବନି ତ ଆଉ ବି କଥା ହେଇ ହେଇକି ପୁଅଙ୍କ ଠାରୁ ଏମିତି ବି ଜଣେ ଜଣେ ଝିଅ ଥାନ୍ତି। ଯୋଉମାନଙ୍କର ମାନେ ଅଧିକ ବୁଦ୍ଧି ସବୁ କାମ ମାନେ କରିବା ବି ଅଧି ଦେଖ ତାଙ୍କର ତା ମାନେ ସେ କରିପାରିବେ। ସେମତି ଥାନ୍ତି ଜଣେ ଜଣେ ବୁଝିଲେ। ତ ଯଦି ଆମେ ସମସ୍ତଙ୍କୁ ପଢେଇ ବା ସମସ୍ତଙ୍କୁ ମାନେ ଦବା ଗୋ ଗୋଟ ଚାନ୍ସ ମାନେ କାମ କରିବାକୁ ମାନେ ପଢିବାକୁ ଜବ କରିବାକୁ ଚା ଚାକିରି କରିବା ଯଦି ଦବା ତାହେଲେ ତାଙ୍କ ଭିତର ମାନେ କଣ ସେ ବୁଦ୍ଧି କଣ ଅଛି ତାଙ୍କ ଭିତରେ ସକ୍ଷମ ସେ ସେଇଟା ଆମେ ଜାଣିପାରିବା। ନାଇଁକି ଖାଲି ଘରେ ବସେଇଦବା କହିବା କି? ନାହିଁ ଇଏ ତ ବାହା ହବ ଝିଅ ଟା ତ ଆମେ ଆଉ କଣ ଆକୁ ପଢେଇବା ଏମିତି ଭାଵି ଯଦି ବସେଇଦବା ତ ଆମେ କିଛି ବି ଜାଣି ପାରିବାନି। ତ ଆଗରୁ ଯାହା ଥିଲା। ସେଇଟା ଏବେ ଆଉ ତ ନାହିଁ। କାରଣ ଏବେ ତ ଆପଣ ଶୁଣିଥିବେ ଯେ ପୁଅଙ୍କ ଠାରୁ ବି ବେଶୀ ଗୋଟେ ଝିଅ କରିପାରିବ।
ଆଜ୍ଞା ତ ଆପଣ ଦେଖିଥିବେ କି ଝିଅମାନେ ମଧ୍ୟ ଉଡ଼ାଜାହାଜ ଚଲେଇଲେଣି ଟ୍ରେନ ବି ମଧ୍ୟ ଚଲେଇଲେଣି ତ ପୋଲିସ ବି ମଧ୍ୟ ହଉଛନ୍ତି। ତ ନାରୀ କ ଯେତିକି ଦୁର୍ବଳ ଭାବୁଥିଲେ ତ ଏବେ ନା-ନାରୀ ସେ ଏତିକି ଦୁର୍ବଳ ନୁହେଁ ଆଉ ଆପଣ ଦେଖିଥିବେ ଆମ ରାଷ୍ଟ୍ରପତି ଦ୍ରୌ-ଦ୍ରୋପଦୀ ମୁର୍ମୁ ଦ୍ରୌପଦୀ ମୁର୍ମୁ ମ୍ୟାଡ଼ାମ ବି ସେ ବି ମଧ୍ୟ ଗୋଟେ ନାରୀ ନାରୀ ହେଇକି ସିଏ ବି ଦେଶକୁ ଚଳଉଛନ୍ତି।
ଆଜ୍ଞା ଆଜ୍ଞା ତ ସେଇ କଥା କି ମାନେ ଆଗରୁ ଯାହା ଥିଲା ଗୋଟେ ପ୍ରଥା ଟାଇପ ର ମାନି ନେଇଥିଲେ ସେଇଟା ଏବେ ଧୀରେ ରେ ଧୀରେ ଚେଞ୍ଜ ହେଲାଣି ସେଇଟା ଧୀରେ ଧୀରେ ମାନେ ଲୋକ ବି ଚା ଚାହିଁଲାଣୀ କି ନାଇଁ ଆମ ଝିଅ ପଢୁ କି କଣ ହେଲେ ଗାଁ ଅଞ୍ଚଳରେ କଣ ହୁଏ ନା। ମାନେ ଧର ଜଣ ଜଣଙ୍କର ଦୁଇଟା ତିନିଟା ଝିଅ ଥାଆନ୍ତି ତ ଧର ସେ ଜଣଙ୍କୁ ପଢେଇଲେ ତ ତାଙ୍କ ପାଖରେ ଏତେ ପଇସା ନଥାଏ ତ ସେ ଜଣଙ୍କୁ ଯେ ପଢାନ୍ତି ଆଉ ଜଣଙ୍କୁ ପଢେଇବାକୁ ମାନେ ସକ୍ଷମ ହୁଅନ୍ତିନି ପଇସା ପାଇଁ ବୁଝିଲେ ତ ସେଇଥିପାଇ ସିଏ ବି ଭାବି ମୋ ଝିଅ ତ ବାହା ହେଇକି ଯିବ ଆଉ କଣ ପଢ଼େଇବି ସେମିତି ଘରେ କାମ କରୁ ତାପରେ ବାହା କରିଦେବି ହେଇ ଯିବ ଆଉ ତ ସେଇଟା ଏବେ କିନ୍ତୁ ଗମେଣ୍ଟ ବି ମାନେ ସରକାର ବି ବହୁତ ସାହାଯ୍ୟ କଲେଣି ଝିଅ ମାନଙ୍କୁ ପଢେଇବାକୁ ଦେଖିଥିବେ ଗୋଟେ ଗୋଟେ ବି ଆସୁଛି ମାନେ ଇଏ ଆ ସ୍କିମ୍ ଆସୁଛି ଯୋଉଥିରେ କି ସରକାର ମାନେ ଯାହାର ଗୋଟେ ଗୋଟେ ଝିଅ ତାଙ୍କୁ ବି କିଛି କିଛି ପଇସା ଦଉଛନ୍ତି ପଢିବା ପାଇଁ
ଆଜ୍ଞା ତ ଆଜ୍ଞା ତ ସାର୍ ଆପଣ ଦେଖୁଥିବେ ତ ସରକାର ତ ସେଥିପାଇଁ ହିଁ ସରକାରୀ ବିଦ୍ୟାଳୟ ଖୋଲି ଛନ୍ତି ମାଗେଣା ଡ୍ରେସ ଦଉଛନ୍ତି ଖାଇବାକୁ ବି ମଧ୍ୟ ଦଉଛନ୍ତି ଖାତା ବହି ମଧ୍ୟ ଦଉଛନ୍ତି ଆଉ ଆପଣ ଦେଖିଥିବେ ପିଲାଙ୍କ ମାତ୍ରରେ ଝିଅ ପିଲାଙ୍କୁ ଅଧିକ ମାତ୍ରାରେ ସାହାଯ୍ୟ କରୁଛନ୍ତି ସରକାର ଆଉ ଜଣଙ୍କର ଧର ପୁଅ ପିଲା ମାନେ ପୁଅ ପୁଅ ମାନଙ୍କ ତାଙ୍କର ଯଦି ଓ ଯେତିକି ମାର୍କ ଥିବ ତା ତୁଳନାରେ ତାଠୁ ଅଳ୍ପ ତାଠୁ କମ୍ ମାର୍କ ଝିଅ ଝିଅମାନେ
ହ୍ୟାଲୋ ହ୍ୟାଲୋ
ମେ ବି ରଖିର ବାର ଦେଇ ସାର୍ ମୋ ଭଏସ ଶୁଭା ଯାଉଛି ଆପଣଙ୍କୁ ଆଜ୍ଞା। ତ ଦେଖିଥିବେ ଆପଣ ସାର୍ ପୁଅ ମାନଙ୍କ ଅପେକ୍ଷା ଝିଅ ମାନଙ୍କୁ ଏବେ ବହୁତ ଗୁରୁତ୍ୱ ଦିଆ ହଉଚି କି ପୁଅ ମାନଙ୍କ ଯେତିକି ମାର୍କ ରହୁଚି ତ ସେଇ ତୁଳନାରେ ଝିଅ ମାନେ ତା କମ ମାର୍କ ବି ରଖୁଛନ୍ତି ତ ଝିଅ ମାନ ହିଁ ଚାକିରି ପାଇଯାଉଛନ୍ତି।
ଆଜ୍ଞା ଦେଖନ୍ତୁ ମୁଁ ବି ମାନେ ମୁଁ ସ୍କୁଲ ରେ ପଡିଲା ଟାଇମ ରେ
ଆଜ୍ଞା।
ତ ଏମିତି ନାଇଁ କି ସବୁବେଳେ ପୁଅ ହିଁ ଭଲ ପଢ ମୁଁ ବି ଦେଖିଚି ଆମର ମାନେ ଝିଅ ବି ବହୁତ ଭଲ ପଢନ୍ତି କିନ୍ତୁ ଯାହା ହଉ ଗମେଣ୍ଟ ବି ସେଇଟା ବି ଇଏ କରିଚନ୍ତି କି ଧର ଝିଅ ଟିକେ କମ ବି ରଖିଲା ସେଇ ଜାଗାରେ ସେ ଚାକିରି ଆଗେ ପାଇବ। ସେଇ ଜିନିଷ ଟା ଭଲ କରିଚନ୍ତି ହେଲେ ବି ମାନେ କିନ୍ତୁ ଦେ କିନ୍ତୁ ବହୁତ ଜାଗାରେ କି ଗୋଟେ ପୁଅଠାରୁ ଗୋଟେ ଝିଅ ବି ପଢିବାରେ ବେଶୀ ଭଲ ଥାଏ ପଛେ ପୁଅ ଆଉସ ସବୁ ଇଏ ରେ ଭଲ ଥାଉଁ ହେଲେ କିନ୍ତୁ ପଢିବାରେ ଗୋଟେ ଝିଅ ବେଶୀ ମନ ଥାଏ। ଝିଅ ଟେ ର ଯିଏ ଟିକେ ଚାହେଁ କି ହଁ ପଢିଇବି।
ଆଜ୍ଞା ଅ ଆଜ୍ଞା ତ ସାର୍ ଆପ ଆପଣ ଦେଖିଥିବେ କିଛି ଜାଗାରେ ବି ଝିଅମାନେ ପଢ ଥିବେ ତଥାପି ଘର ଲୋକ ଘରଲୋକଙ୍କ ପ୍ରେସର ଯୋଗୁଁ ସେମାନେ କୁହନ୍ତି କି ଝିଅକୁ ବାହାଘର କରଦିଅ। କରିଦବା ତ ସେଇ ଅନୁସାରେ ଯଦି ଝିଅଟା ଆଗ ପଢିବାକୁ ଚାହୁଁଥିବ କିନ୍ତୁ ତା ଘର ଲୋକ ଯଦି ତାକୁ ବାହାଘର କରେଇଦେବେ ତାହେଲେ ସେ ତା ଶାଶୁ ଘରକୁ ଯାଇକି କେମିତି କଣ ପଢିବା କ କେମିତି ଶାଶୁଘର ତା ପାଇଁ ଦରକାର କି ରେ ସେ ତା ଶାଶୁ ଘରକୁ ଯାଇକି ବି ମଧ୍ୟ ପାଠ ପଢି ପାରିବ ଆଗୁକୁ। ତ ତାଙ୍କ ଶାଶୁଘର ଲୋକ କେମିତି ସପୋର୍ଟିଭ ହେଇଥିବା ଦରକାର ଟିକେ କହିବେ।
ଆଜ୍ଞା ଦେଖନ୍ତୁ ମାନେ ସବୁ ଝିଅ ନିଜେ ବି ଚାହେଁ ଟିକେ ପଢ଼ିବା ପାଇଁ ସିଏ ବି ଭାବେ କି ହଁ ଟିକେ ପଢ଼ିଲେ ଭଲ ହବ। ଆଉ ଟିକେ ନିଜେ ବି ଚାହେଁ କି ହଉ ମୁଁ ବାହା ହେଲି ପଛେ କିନ୍ତୁ ମୁଁ ଟିକେ ପଢିଲେ ତାର ଗୋଟେ ଏମତି ମନ ଥାଏ ସମସ୍ତଙ୍କର ଦେଖନ୍ତୁ ମନ ଥାଏ କି ଚାକିରି କି ନ ହଉ ଟିକେ କିନ୍ତୁ ମୋର ଗୋଟେ ତାର ଜଣ ଜଣଙ୍କର ଥାଏ କି ହଁ ଏଇ ଏଇ ଡିଗ୍ରୀ ଟା ମୁଁ ଆଣିବି କି ଏଇ ଡିଗ୍ରୀ ଟା କରିବି ତ ସେମିତି ଶାଶୁଘର ଲୋକ ବି ଏମତି ଭାବିବା କଥା କି ହଉ ଝିଅ ତ ବାହା ହେଇକି ଆସିଲା ଆଉ ସିଏ ତ ସବୁ କାମ ଫାମ ବି ଯାହା ଏଥି ନାଇଁ କି ଝିଅ କାମ କରିବନି ସେ ତ ଶିଖିଥିବ ନା ତ ସେଇ କି ହଁ ଯେତିକି ପାରିଲା କଲା ଆଉ ତାକୁ ଟିକେ ଟାଇମ ବି ଦବା କି ହଁ ଯଦି ତାର ଇଛା ଅଛି ପଢିବାକୁ ସେ ଟାଇମ ଦବା ଆଉ ସେ ଏମିତି ଯଦି ସେ ପଢାରୁ ସିଏ ଯଦି କିଛି ଗୋଟେ ବଡ କିଛି କର କରିପାରିଲା ତାହେଲେ କେତେ ଭଲ ହବ ମାନେ ଆମ ଦେଶ ପାଇଁ ଆମ ରାଜ୍ୟ ପାଇଁ ସବୁ ଆଡୁ ଦେଖିବାକୁ ଗଲେ ଭଲ ହବ ତ ସମସ୍ତେ ଯଦି ଟିକେ ସେମିତି ଶାଶୁ ଘରରେ ଭାବିବେ କି ହଁ ଝିଅ ଟା ଯଦି ଭଲ ପଢୁଚି କି ଯଦି ଝିଅ ଟାର ଇନଟ୍ରେଷ୍ଟ ଚଚ ମାନେ ପଢିବାକୁ ତାକୁ ଇଛା ଅଛି ମାନେ ତାକୁ ପଢିବାକୁ ଦିଆଯାଉ।
ଆଜ୍ଞା ତ ସାର୍ ଆଉ ଯଦି ଗୋଟେ ପରିବାର ନାରୀ ଶିକ୍ଷିିତା ହବ ସେ ସେଇ ପରିବାଳକୁ କେମ ପରିବାରକୁ କେମିତି ଚଳେଇବ ତ ସେଇ ବିଷୟରେ ତ ତାର ବହୁତ କିଛି ଜ୍ଞାନ ରହିବ ନା ଆଉ ଯଦି ବି ନା ଯଦି ବି ଗୋଟେ ସ୍ତ୍ରୀ ଯଦି ବି ଗୋଟେ ସ୍ତ୍ରୀ କି ଝିଅ ତ ସିଏ ଯଦି ଜବ ବି କରୁଚି ତ ସିଏ ଇନକମ କରୁଥିବା ପଇସାକୁ ମଧ୍ୟ ନିଜ ଘରେ ରେ ହିଁ ଲଗେଇବ ସେ ଏକୋଟିଆ କାଉଟି ଖର୍ଚ୍ଚ କରିବନି। ତ ଘରେ ଲଗେଇବ ଘରେ ଯେତିକି ଖର୍ଚ୍ଚ ହଉଥିବ ପଇସା ତ ସିଏ ବି ସେଥିରୁ କିଛି ଦଉଥିବ ନା ତ ଘର ପରିବାର ବହୁତ ଭଲ ଭାବରେ ଚଳିପାରିବ।
ଆଜ୍ଞା! ସେଇ ସେଇଟା ବି ତ କଥା କି ଯଦି ଜଣେ ନାରୀ ସିକ୍ ଶିକ୍ଷିତ ହେଲା ସେ ବହୁତ ଭଲ ଭାବରେ ଘରକୁ ଚଳେଇବ, ଯେମିତି କି ସେ ବୁଲ ଠିକ ଦ ଟିକ ଜଲଦି ବୁଝିବ। ବ ଏତେ ବି ମାନେ ମାନେ ଜିଦିରେ ରହିବନି, ତାପରେ ବି କୋଉଠି କଣ ଯଦି ପଇସା ସେ ନିଜେ ରୋଜଗାର କଲେ, ଦେନ୍ ସେ ଯିଏ ବି ଭାବିବେ କି ଏଇଠି କେତେ ଟଙ୍କା ଖର୍ଚ୍ଚ ହଉଛି, ଏଇଠି କେମିତି କଣ ଖର୍ଚ୍ଚ ହଉଛି, ସେଇଟାକୁ କେମିତି ଚଳେଇ ହବ କେମିତି କଣ ସେଟା ଆପେ-ଆପେ ସେ ନିଜେ ବୁଝିଯିବେ, ଏତେ ବି ବୁଝେଇବାକୁ
ଆଜ୍ଞା-ଗୋଟିଏ ନାରୀ ହିଁ ପରିବାର ଚଳେଇ ଥାଏ, ଘରକୁ ଚଳେଇ ଥାଏ।
ଆଜ୍ଞା! ସେଇଟା ହିଁ ତ କଥା ଯଦି ଗୋଟେ ନାରୀ ଘର ଚଳଉଛି, ଯଦି ନାରୀ ମାନେ ଶିକ୍ଷିତ ନୁହଁ, ଯେତିକି ଚଳଉଛି ଶିକ୍ଷିତ ହେଲେ କେତେ ଚଳେ ଇବେ ସେଇଟା ଭାବନ୍ତୁ।
ଆଜ୍ଞା! ଶିକ୍ଷିତ ନାରୀ ବି ମଧ୍ୟ ଘରେ ଅପଠୁଆ ଲୋକ ଥିଲେ ତ ସେମାନଙ୍କୁ ସେ ବୁଝେଇଥାନ୍ତି କି କି ଏଇଟା ଏଇ ଅନୁସାରେ ଏଇଟା ଏଇ କାମ କଲେ, ତ ପରିବାର ଠିକ ଭାବରେ ଚଳିବ। ଘରର ମୁଖ୍ୟ ଯିଏ ବି ଥାଆନ୍ତି, ତ ସିଏ ବି ସିଏ ବି ଯଦି ଶିକ୍ଷିିତା ହେଇ ଶିକ୍ଷିତା ହେବେ ତ ସିଏ ବି ମଧ୍ୟ ପୁରା ଘରର ସମସ୍ତଙ୍କୁ ଠିକ ଭାବରେ କ କହିଥାନ୍ତି, କି ଆଜି ଏଇ କାମଟା କରିବ, ଏଇ ଅନୁସାରେ କରିବ ତ ପରିବାର ପୁରା ଠିକ୍ ରେ ଚଳିବ, ତ ଦେଖିଥିବେ ପ୍ରାୟତଃ! ଯେତେବେଳେ ବଡ଼ ପରିବାର ରହୁଛି ତ ସେ ସେଇ ଟାଇମରେ ତ ଯିଏ ମେନ ଥାନ୍ତି ପରିବାରର ହେଡ୍ ଯିଏ ଥାନ୍ତି, ତ ସିଏ ଯେମିତି ସମସ୍ତଙ୍କୁ ବାଣ୍ଟି କୁଣ୍ଟକି କାମ ଦେଇଥାନ୍ତି କହିଥାନ୍ତି, କି ଆଜି ଏ ଆଜି ଥର ଗୋଟେ ଗୋଟେ ଆଜିଥର ପର୍ବପର୍ବାଣୀ ହେଲା, ତ ସମସ୍ତେ ମିଳିମିଶିକି ଏଇ କାମ କରିବା ଉଚିତ। କରିବା ଉଚିତ। ତ ଗୋଟେ ନାରୀ ହିଁ ଶିଖି ହେଥିଲେ, ତ ସେ ଘର ପରିବାରକୁ ତ ବହୁତ ନିଶ୍ଚିନ୍ତ ଭାବରେ ଚଳେଇ ପାରିବ।
ଆଜ୍ଞା! ଦେଖନ୍ତୁ ତାପରେ ବି ଆହୁରି ଗୋଟେ ଜିନିଷ, କି ଯଦି ଗୋଟେ ନାରୀ ଶିକ୍ଷିତ ହବ। ଦେନ ତାକୁ ପରିବଲ ଚଳେଇବା ସହିତ ଯଦି ମାନେ ଭବିଷ୍ୟତରେ ତାଙ୍କର ପୁଅ ହଉ କି ଝିଅ ହଉ ସେି ଦେଖିଥିବେ, ବାପାଙ୍କ ଅପେକ୍ଷା ବାପା ତ ସବୁବେଳେ ବାହାରେ ରହୁଥିବେ ମାନେ କାମ ଫାମ ଯାହାହଲେ ବି କରୁଥିବେ ନା।
ଆଜ୍ଞ!
ଯ ଏତେ ବି ସିଏ ମାନେ ପିଲା କଥା ମୁଣ୍ଡରେ ପୂରେଇ ପାରୁନଥିବେ, କି ଟିକେ ମାନେ ଘରେ ବସେଇକି ପଢାଇବା କି କଣ ଦେଖିବେ ଛୋଟ ବେଳୁ ଗୋଟେ ମା ହିଁ ପଢାଏ। ସବୁବେଳେ ଗୋଟେ ଛୁଆକୁ ସବୁବେଳେ ଗୋଟେ ଗୋଟେ ମା ହିଁ ପଢେଇବା ଷ୍ଟାର୍ଟ କରେ ସେ ଯଦି ଶିକ୍ଷିତ ହେଇଥିବ ଦେନ୍ ନିଜେ ଭାବନ୍ତୁ କି ସେ ପିଲା ସେ ଚାହିଁବେ କି ନାଇଁ କି ହଁ ମୋ ପିଲା ଟା ଏମିତି ପଢୁ ଏମିତି ବୁଝୁ ସିଏ ନିଜେ ଜାଣିଥିବେ କଣ ମାନେ ଭୁଲ କଣ ଠିକ ତ ଗୋଟେ ପିଲାକୁ ସେ
ଆଜ୍ଞା ସାର୍ ଆଜ୍ଞା ତ ଗୋଟିଏ ଛୋଟ ଛୁଆର ତ ଫାଷ୍ଟ ଶିକ୍ଷକ ହଉଛନ୍ତି ତ ମା ବାପା ତାପରେ ଗୁରୁଜଗୁରୁମା ଶିକ୍ଷକ ହୋଇ
ଆଜ୍ଞା
ଆଜ୍ଞା
ସେଇ ଜିନିଷ ଟା ବି ତ ମାନେ ଛୁଆ ଉପରେ ଟିକେ ପଢେ-'
ଆଜ୍ଞା ତ ସାର୍ ଆପଣଙ୍କ ସହ କଥା ହେଇକି ମୁଁ ବି ବହୁତ କିଛି ଜାଣିବାକୁ ପାଇଲି। ତ ଧନ୍ୟବାଦ ଆପଣ ଙ୍କ ସହ ଆଉ କେବେ କଥା ହେବାକୁ ସୁଯୋଗ ମିଳିଲେ ମୁଁ ଆପଣଙ୍କ ସହ କଥା ହେବି।
ଆଜ୍ଞା ଆଜ୍ଞା ଧନ୍ୟବାଦ ମୁଁ ବି କିଛି ଶିଖିଲି। ଆଜ୍ଞା